ହ୍ୟାଲୋ। ହ୍ୟାଲୋ।
ହାଲୋ।
ହଁ ଏବେ ଆପଣଙ୍କୁ ମୋ ଶବ୍ଦ ଶୁଣା ଯାଉ ଅଛି?
ମୋ ଶବ୍ଦ ଆପଣଙ୍କୁ ଶୁଣାଯାଉଅ ଛି।
ଆଜ୍ଞା ଆଜ୍ଞା ମତେ ଲାଗୁଚି ମୁଁ କହି ସାରିଲା ପରେ କଥା ଟା କିଛି ସମୟ ପରେ ଆପଣଙ୍କୁ ଶୁଭାଯାଉଅଛି।
ସାର୍ ଆପଣଙ୍କୁ ସାଙ୍ଗ ସ ଶୁଣା ହଉଛି କିଛି ସମୟ ପରେ?
ମତେ ବି ଲାଗୁଚି ମୁଁ ଆପଣଙ୍କ କଥା ହି ମତେ ସେତେବେଳେ ହିଁ ଶୁଣ ଯାଉଛି।
ସେଇଡା ଚି ଆପଣଙ୍କ ଦେଖିଲେ ମେଗା ଚଛନ୍ନଳ ପ୍ରବାହିତ ହେଲାଣି ନା ହେଇନି ଏଁ ଯା ଏ ଆମର ଆଡେ କଣ
ନାଇଁ ନାଇଁ ଆମର
ଜଳ ପଡିବା ଷ୍ଟାର୍ଟ ହେଲାଣି। ହଁ ଆଜ୍ଞା ଆମ ଆଡେ
ହିଁ ହୋଉଚି।
ଆଜ୍ଞା ତ ଆପଣ ଏବେ
ରେ ହିଁ ହୋଉଚି।
ଏ ଆଜ୍ଞା। କେତଳେ ଆପଣ ଟିକେ ମଜା ନେଲେ ଧନ୍ୟବାଦ।
ଆଜ୍ଞା ଆଜ୍ଞା ବର୍ଷାରେ ମଜା ହିଁ ନେଇଯାଉଚି ଆପଣ ଜାଣିଚନ୍ତି ଗୋଟେ କଥା? ସେ ଯେତେବେ ବର୍ଷା ଦିନ ହେଇନଥାଏ ମ ମତେ ଇଚ୍ଛା ହୁଏ ଖାଲି ମୁଁ ବର୍ଷାରେ ଭିଜିବାକୁ କିନ୍ତୁ ଯେତେବେଳେ ଏବେ ବର୍ଷା ଦିନ
ନା ନା ବର୍ଷା ହେଇଯାଏ ସେତେବେଳେ ଆଉ ଭିଜିବାକୁ ଆପଣଙ୍କୁ ଇଚ୍ଛା ହବନି। ଆଜ୍ଞା ମୁଁ ଜାଣିଛି ଆଜ୍ଞା ସମସ୍ତଙ୍କର ପ୍ରାୟତଃ ହଁ ତାଙ୍କର ଯୋଉଟା ଯୋଉଟା ନଅଟା ହେଇଯା ସେଟ ତମ ଇଚ୍ଛା ହୁଏନି।
ଆଜ୍ଞା ଆଜ୍ଞା। ଏବେ ଇଚ୍ଛା ହଉନି କାରଣ ଥଣ୍ଡା ଲାଗୁ
ଆଜ୍ଞା। ଓହୋ ତ ଆପଣ ଏବେ ଘୋଡି ଘାଡି ବି ଗୋଟେ କମ ଫଳରେ ଆରାମ ସେ
ସୟନ କମ୍ବଳରେ
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣଙ୍କୁ ମୋର ଗୋଟେ କଥା କହିବାର ଥିଲା?
ଆପଣ
କଣ କହିପାରିବେ ଆମକୁ ହ।
ଆଚ୍ଛା ଆଛା ଆପଣଙ୍କ ତାହେଲେ ମୁଁ ଅଧ୍ୟାରିବି ଆପଣଙ୍କ କଥା ଶୁଣା ଯାଉଅଛି ତ?
ଆଜ୍ଞା ଏବେ
କହିଲି ତାହେଲେ ଆପଣଙ୍କୁ ମୁଁ ଅଧିକା କଥାବାର୍ତ୍ତା ବି କରିପାରିବି? ଜାଣିଛି କ
କଣ?
ମୁଁ ଏୟା କହିବାକୁ ଚାହୁଁଥିଲି କି? ଆଜ୍ଞା ମୁଁ ଏୟା କହିବାକୁ ଚାହୁଁନ୍ତି କି ଆପଣଙ୍କର ଅ
ହଉନ୍ତୁ।
ଆଜ୍ଞା ଆଜ୍ଞା ମୁଁ ବାହାରେ ହିଁ ଅଛି ଏବେ ଆଉ ମୁଁ କୋଉ ବାହାରକୁ ହିଁ ଯାଇପାରିବିନି। ଏବେ ଶୁଭା ଯାଉଛି?
ଆଜ୍ଞା ଆପଣ ଛତା ଧରି ବାହାରକୁ ଆସିକି ବି କଥା କହିପାରିବେ ଆଜ୍ଞା ଆଜ୍ଞା ଏବେ ଶୁଣ
ଆଜ୍ଞା ଆଜ୍ଞା। ମୁଁ ଏୟା କହିବାକୁ ଆପଣଙ୍କୁ ଚାହୁଁଛି କି ମୁଁ କାଲି ଯେତେବେଳେ ଯୋଉ ମହାବିଦ୍ୟାଳୟ ଯାଇଥିଲି ଆଉ ସେ କାଳାଂସରେ ଉପସ୍ଥିତ ନଥିଲି ସେଥିପାଇଁ ମୋର ଏକ ମୋର ଏକ ଅଧ୍ୟାପିକା ସେ ମତେ ସେ ମତେ ଦେଖି ଦେଇେଇଥିଲେ ଆଉ ସେ ଅଧ୍ୟାପିକା ଜଣକ କିଏ ଥିଲେ ଆପଣଙ୍କୁ ଜଣାଅଛି?
ନା ଆଜ୍ଞା ଆପଣ କହୁନାହାନ୍ତି ସତ? କେବେ ଜଣ ଆପଣ ଜଣେଇଲେ ମୁଁ
ସେ ଅଧ୍ୟାପିକା ଜଣକ
ଅନେ ଅନ୍।
ଆଜ୍ଞା ଆଜ୍ଞା ସେ ଅଧ୍ୟାପିକା ଜଣକ ହହୁଛନ୍ତି ଯିଏ କିି ଆମର କାଳାଂସ ନେଉଥିଲେ। ଆଉ ସିଏ ମତେ ଦେଖିଦେଲେ କାଳାଂସ ସରିଲା ପରେ ମୁଁ ସେଇଠି ପାଖରେ ଯୋଉ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା ଥିଲା ମୁଁ ସେଠାରୁ ପାଣି ଗ୍ରହଣ କରୁଥିଲି।
ଆଗି ଆ ମନେ ଅଛି ଆପଣ ଏଇ କଥାଟା ମତେ ଟିକେ କେତେବେଳେ ଗୋଟେ କହିଥିଲେ ଦେଲ ତ ଆପ୍
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ କହିସାରିଥିଲି।
ପିନ୍ଧିକି ଏକ ନଜରରେ ଆପଣ ରହିଗଲେ ସେ ହିଲ୍ ଜିନ୍ସିରେ। ଆଜ୍ଞା ଆପଣ ଆପଣ। ଟିକେ ବଦାମ ଖାଆନ୍ତୁ ଟିକେ। ତ ଆପଣଙ୍କ ମାନସିକ ବୃଦ୍ଧି ଅଧିକା ହବ।
ନାଇଁ ଏଇ କଥା ଟା ବାରମ୍ବାର ତ ମୁଁ ରିପିଟ୍ କରିସାରିଲିଣି ତ କାହାକୁ। କହିଛି କାହାକୁ କହିନି ସେଥିପାଇଁ ମୁଁ ଭୁଲି ଯାଇଛି।
ଓ ଆନନ୍ଦିତ ଲାଗୁଛି ଏଇ କଥା କହିଲା ବେଳକୁ କି ଆପଣଙ୍କୁ ସେ କେମି ତି ଦେଖିଲା ପାଗେରେ।
ଆଜ୍ଞା ଆଜ୍ଞା। ଆଜ୍ଞା ଖସିକି ଆସିନାହିଁ ସେ ମୁଁ ତାଙ୍କ ଆଗରୁ ପୁରା ଯେମିତି ଆସିବାକୁ କଥା ସେମି ଆସିଛି ଆଉ ମୁଁ ଜାଣି ଆଜି ମୁଁ କାଳାଂଶ ଯାଇନାହିଁ। ଆଉ ଉଁ କା ଯେତେବେଳେ କାଲି ମୁଁ ଯିବି କାଳାଂଶ ସେତେବେଳେ ମୁଁ ଜାଣିଛି ମୋ।
ବହୁତ ଖୋଜୁଥିବେ ଆପଣଙ୍କୁ ଆପଣ ଯଦି ନ ଆସି ଥିବାତ। ଆପଣ ତ ବାହାରୁ ଏ ଏତେ ବର୍ଷ ଆପଣଙ୍କ ଉପରେ ବର୍ଷା ହବ।
ହଁ। ଆଜ୍ଞା ଆଜ୍ଞା। ମୋ ଉପରେ ଏତେ ବର୍ଷା ହବ କାଲି ଇନସଲ୍ଟ ଖାଲି ମତେ କରେଇବେ ମୁଁ ଜାଣିଛି। ନା ଆଉ ସେଇଟା ସବୁ ଶୁଣିବାକୁ ପଡିବ ଆଉ କାଲି ମୋର ମାତାଶ୍ରୀ ବି ଆସୁଛନ୍ତି ତାପରେ।
ଆପଣ ତ ଘରେ ବି ଶୁଣିବେ ବାହାରେ ବି ଶୁଣିବେ କାଲି ଆ କଣ କଲା।
ଆଜ୍ଞା ଆଜ୍ଞା ମୁଁ ଆପଣ ଠି ଠିକ କଥାଟା ଧରି ପାରି
ଆଜ୍ଞା ଆମ ବି ଆଜ୍ଞା ଆପ୍ ତ ଶଖିଛି ତା ଧରୁଛୁ ଆମେ। ଆଜ୍ଞା। ଆଜ୍ଞା ଆଜ୍ଞା ଆମେ ବି ସେଇ ଠିକ୍ କଥା ମା ଆଜ୍ଞା ଧରୁ ତ ଆପଣ ଏବେ ଯୋଉଠି ହେଇଠୁ ଟିକେ। ବାହାରୁକୁ ଆସିଲେ ଆପଣଙ୍କ ଶବ୍ଦ ବହୁତ ଭଲସେ ଆସି ଆସିବ। ହାଲୋ। ହାଲେ।